ହ୍ୟାଲୋ
ହଁ କଣ କରିଛନ୍ତି
ଏଇ ଶୋଇଛି ଗଡେଇ ହଉଛି ଆଉ
ଓୋ ହଁ ମୁଁ ବି ଶୋଇଥିଲି ଟିକେ ଆଉ ହଁ ସେପଟେ ବର୍ଷା ହଉଛି
ନାଇଁ ବର୍ଷା ଖାଲି ଟିକେ ଟିକେ ଉଠେଇକି ଝିପ ଝିପ୍ କରିକି ତାର ପଳେଇଲା
ଓ ହୋ ଆମର ତ ଏ ପଟେ ଏତେ ଜୋର ବର୍ଷା ହେଲା ହଁ ହ ଆଜି କଣ ଖାଇବା କଣ
ଆଜି ଟିକେ ଦେଶୀ ଚିକେନ ହେଇଥିଲା ଆଉ ଡାଲି ଭଜା ଆଉ ମାଆଙ୍କର ସେ ଆଇଁଷ ଖାଉନାହାନ୍ତି ତାଙ୍କର ସାଧା ତରକାରୀ ସିଝା ଦରକାରୀ ଫେରିଆ।
ଓହୋ ଆଇଁଷ କଣ ସମତେ ଖାଉ ନାହାନ୍ତି ଆଇଁଷ।
ନାଇଁ ନାଇଁ ତାଙ୍କ ଦେହଟା ଟିକେ ଭଲ ନାଇଁ ତ ଅପରେସନ ହେଇଥିଲେ ସେଇଥି ପାଇଁ ସେ ଏବେ ଟିକେ ମାଂସ ଖାଇନାହାନ୍ତି।
ଓହୋ।
ଖାଲି ଏ ଅଣ୍ଡା ଫଣ୍ଡା ସିଝେଇ ଅଣ୍ଡା ଖାଉଛନ୍ତି। ଆଉ ମାଂସ ହଁ ଧୀରେ ଧୀରେ ଖାଇବେ।
ହଁ ଭଲ ହେଇଗଲେ ଧୀରେ ଧୀରେ ଖାଇବେ ତାପରେ ଆଉ।
ହୁଁ ଆଉ ତମର କଣ ହେଇଥିଲା?
ମୁଁ ଆଜି ଅଣ୍ଡା ଖାଇଛି। ଏଇ ଭାତ, ଡାଲି, ଅଣ୍ଡା ତରକାରୀ। ଶାଗ ଭଜା କରିଥିଲେ ଆଉ-ଉ-ଉ-ଉ ଆଉ କରିଥିଲେ ପୋଟଳ ଆଳୁ ଭାଜିଥିଲେ ଆଉ ମାଛ ଥିଲା କାଲି ଏ ପହରଦିନରେ୍ ମାଛ ଥିଲା। ଗୋଟେ ପିସ୍ ଥିଲା ମୁଁ ତାକୁ ଆଉଥରେ ପକେଇ ଖାଇ ଦେଇଛି ଆଉ। ମୁଁ ଆଇଁଷ ଟିକେ ଅଧିକ ଖାଏ ସେଥିପାଇଁ ଆଉ।
ଓହୋ ଟିକେ ଆଇଁଷିଆ ଅଛ।
ହଁ ହଁ ପ୍ରବଳ ଆଇଁଷ ଖାଏ। ମଝିରେ ଥରେ ଆଇଁସ ଛାଡି ଦେଇଥିଲି ତାପରେ ଫୁଣି କ ମୁଁ ଗୋଟେ ବର୍ଷ ଆଇଁଷ ଖାଇନି ତାପରେ ଏତେ ଖାଇଲି ଆଇଁଷ କୁହନ୍ତୁନି।
ବେଶି ବି ଖାଇନେ ଭଲ ନୁହ।
ହଁ ଠିକ ବେଶୀ ଖାଇଲେ ବି ଦେହ ଖରାପ ଯାହା କଲେ ସବୁ ଯାହା ଅଧିକ କଲେ ଦେହ ଖରାପ ହବ-ଅ-ଅ।
ଉଁ।
ଆଉ କୁଆଡେ ରଜରେ କଣ ବୁଲାବୁଲିି କୁଆଡେ କରିଥିଲେ ନା ନାଇଁ କେମିତି?
ନାଇଁ ରଜରେ ତ ଅ-ଅ-ଅ-ଅ ଆମର ହଉଛି ଆମ ଗାଁ ରେ ବଢିଆ ରଜ ହେଇଥିଲା। ହେଲା ରଜ ମହୋତ୍ସବ ପୁରା ହେଇଥିଲା ସବୁ ଦୋଳି ହେଇକି ଆଉ ଛୁଆଙ୍କର ସବୁ ଗୀତ, ନାଚ, ଖେଳ। ଆ-ଉ-ଉ-ଉ ହଉଥିଲା କିନ୍ତୁ ମୁଁ ତ ଯାଇପାରିଲିନି ଆଉ। ମୁଁ ଖାଲି ମୋବାଇଲରେ ଦେଖିଲି ଆଉ।
ଓହୋ ହଁ ହଁ ଏମିତି ତା ହେଲେ କଥା ଆଉ।
ହଁ ଶାଶୁଙ୍କ ଦେହ ଟା ଭଲ ନାହିଁ ନା ନହେଲେ ଯାଇଥାନ୍ତି ଯାହାହେଲେ ବି ଗୋଟେ ଦିନ ପାଇଁ ଯାଇଥାନ୍ତି। ଆ ବା ଦେହ ଭଲ ନାହିଁ କେମିତି ଯିବୁ ଏକୁଟିଆ ହେଲେ-ଏ-ଏ ଏଇସବୁ ପ୍ରୋବ୍ଲେମ।
ହଁ ଏକୁଟିଆ ହେଲେ ତ ସେଇ ଅସୁବିଧା ଆଉ। କୁଆଡେ ଯାଇ ହବନି ଘର ଛାଡିି କୁଆଡେ ଯାଇ ହବନି।
ହୁଁ ଆଉ ତମେ ତମ କଥା କୁଅ।
ହଁ ମୁଁ ମୁଁ ତ ଏଇ ଘରେ ଅଛି ତାପରେ ଏ ହଷ୍ଟେଲ ଖୋଲିଲାଣି ମୋର ପଳେଇବି ହଷ୍ଟେଲ ପଳେଇବି। କାଲି ପଳେଇବି ବୋଲି ବାହା ବାହାରିଛି ଦେଖିବା କଣ ହଉଛି।
କଣ ପଢ଼ୁଚ?
ମୁଁ ଏବେ ପି ଜି କରୁଚି।
ଓହୋ ଯା ହଉ ତମ ଲାଇଫ୍ ରେ ଆରାମ୍ ସେ ସେନାକି ଏମ ଆରାମସେ ନା ତମର ଉ-ଉ-ଉ-ଉ ବିନ୍ଦାସ୍।
ହଁ ଏବେ ଠିକ୍ କଥା କହିଲେ ଥରେ ୱାନ୍ସ ଏ ମ୍ୟାରେଜ୍ ହେଇଗଲା ପରେ ଭାରି
ହେଇଗଲା ପରେ ହଁ ଆଉ ପାଇବେନି ସେମିତି ତେ ସମୟ ପାଇବେନି।
ସେ ଆଗ ପରିକା ଲାଇଫ ଆ ମିଆ ମାନେ ଜୀବନ ମିଳିବନି। ସାଙ୍ଗ ମାନଙ୍କ ସହିତ ସେ ମଜାମସ୍ତି ସେ ଇଏ ସେ ସବୁ ଆଉ ମିଳିବନି।
ଅ-ଅ-ଅ ମନ ଯାହା ହବ କରିବ ବସି ଯୋଉଠି ଯାହା ଚାହିଁବ କରିପାରିବ ତମେ ଏବେ କିଛି-ଇ-ଇ-ଇ ଏବେ ମୋର କି ଛି ବି ତମେ ଚାହିଁଲେ କରିପାରିବନି।
ଉଁ। ଆଗରୁ ନିଜ ଇଚ୍ଛାରେ ସବୁ କିଛି କରିପାରୁଥିବ ମୁଁ ଏଠି ଯାଇପାରିବି ସେଠିକି ଯିବି ଏଠିକି ଯିବି ଏଠି ରହିବି କଣ କରିବି। ଏବେ କିନ୍ତୁ ନାଇ ଏବେ ସମସ୍ତଙ୍କର ମାନେ ପରମିସନ ନେଇତେ ପଡିବ।
ତ ଭାବୁଛ ତମେ ତ ନିଜକୁ ସମୟ ହବନି ଆଉ ନିଜ କଥା ଭା ଭାବିବାକୁ ତ ମୁ ନିଜକୁ ସମୟ ହବନି ମତେ ସଜ ଅ ହବାକୁ ନୂଆ ଡ୍ରେସ୍ ଜୋତା ସେ ପର୍ସ କୁ ମେକଅପ୍ ସବୁ ପସନ୍ଦ। ହେଲା ଏସବୁ ମୋର ସବୁ ପସନ୍ଦ ଆ ଏବେ ତମେ ବିଶ୍ଵାସ କରିବ ନେଇ ଗାଧେଇକି ଆସିକି ଖାଲି ଟୋନର ଟିକେ ଏଇ କି ସନ୍ ସ୍କିନ ଟିକେ ନଗେଇଲେ ନଗେଇବୁ ନହେଲେ କେହି ଏମିତି ବିନ୍ଦି ଟେ ନଗେଇ ଦେଇ ଦୌଡିବୁ।
ଠିକ କଥା କଣ।
କଣ ଟିକେ ଲଗେଇବୁ କି କଣ ବୋଲିକି ଆଉ କିଛି ନାହିଁ।
ହଁ ବା ଏଇତ ଜୀବନ ଆଉ। ଥରେ ମ୍ୟାରେଜ ହେଇଗଲେ ସେଇଆା ଭାରି କଷ୍ଟ କିନ୍ତୁ ନା ନା ଠିକ ତା ଯୋଉ ଠିକ୍ ଠାକ୍ ଥିବ ମାନେ ଯେତେ ପର୍ଯ୍ୟ ଯେତେବେଳେ ପର୍ଯ୍ୟନ୍ତ ମ୍ୟାରେଜ କରନ ସେତ ପର୍ଯ୍ୟନ୍ତ ଠିକ୍। କ୍ ଠାକ ଥିବ ଥରେ ମ୍ୟାରେଜ୍ କଲୁ ତାପରେ ଇଏ ଇଏ
ନା ତାପରେ ଛୁଆ ଯେତେବେଳେ ଯେ ପର୍ଯ୍ୟନ୍ତ ହେଇନଥିବ ସେ ପର୍ଯ୍ୟନ୍ତ ବି ଗୋଟେ ପ୍ର କାର ତାପରେ ଯେତେବେଳେ ଛୁଆ ହେଲା।
ଆ ଯଦି ତ ଜଏଣ୍ଟ ଫ୍ୟାମିଲି କେ ଭଲ ଶାଶୁ ଯା ଫା ପାଇଲ ତାହେଲେ ବହୁତ ଭଲ କଥା ଚଳିଯିବ। ଆଉ ଯଦି ଏମିତି ମୋ ପରୀକା ହଁ। ଆଉ ମୋ ପରିକା ଏମତି ଏକୁଟିଆ ହବ କି କେହି ଧରିବାକୁ ନଥିବେ ତ
ଏକୁଟିିଆ ହେଲେ ତ ସବୁ ଛୁଆକୁ ସମ୍ଭାଳ ଛୁଆକୁ ସମ୍ଭାଳିବୁ ନା ରୋଷେଇ କରିବୁ ନା କଣ କରିବୁ। ଛୁଆ ତ ଛୁଆ ଖାଲି କାନ୍ଦୁଥିବ।
ହଁ ମୋ ମୋ ଛୁଆ ସବୁବେଳେ କହିବ ମତେ କାଖା। ମୁଁ କାଖ ହେବି ଆଡେ ରୋଷେଇ ହିିଇ କରିବୁ ତୁ ଯାହା କରୁଛୁ କର ମୁଁ କିନ୍ତୁ ପାଖରେ ଥିବି।
ସେଇ ହେଲା ଭାରି ହଇରାଣ କିନ୍ତୁ ଛୋଟ ମାନେ ଛୋଟ ଛୁଆକୁ କା ଖେଇକି ତା କଥା ସବୁ ବୁଝିଲା ତା କଥା ବୁଝିଲା ବେଳିକୁ ଗୋଟେ ଦିନ ପଳେଇବ।
ହଁ।
ତାକୁ ଗାଧେଇ ଦେ ତାକୁ ଖା ଖୋଇଦେ ତାକୁ ଶୋଇଦେ ତାକୁ ଇଏ କର ସବୁରେ ତା କଥା ବୁଝିଲା ବେଳକୁ ଦିନ ପଳେଇଥିବ।
ହଁ ବା ଆଜି ବା ସେଇ ଆଉ କହୁଥିଲି। ମାନେ ଆଜି କୁହ ନା ମୋ ଦେହ ହାତ ଏମିତି ଥରୁଛି ଲାଗୁଛି ମୋ ଦେହରେ ଜୀବନ ନାହିଁପରି। ଖା ଦେ ଖାଉନୁ ଖା। ଆଉ ଟିକେ କଣ ଖାଇଦେ ଭଲ ଲାଗିବ ନା ଆଉ ତମର କଣ ଯିବ ହେଲେ କ
କାମ କରି କରି ସମୟ ପଳେଇବ ଆଉ ନିଜର ନିଜର କିଛି ଯତ୍ନ ନେଇହବନି ଆଉ।
ହଁ।
ହ ଆଉ ରଜରେ ବୁଲାବୁଲି ନା ଯାଇନଥିଲେ କୁଆଡେ ବୁଲାବୁଲି।
କୁଆଡେ ନାଇଁ ଏଇଠି ଖାଲି ମାର୍କେଟ ଟିକେ ଯାଇଥିଲି ମାନେ ମାର୍ କେତଟା ଦୋଳି ପଡ଼ିଥିବ ଯାଇ ଖେଳି ଦେଇକି ଆସିବି ଦେଖିଲାଳକୁ ଖେଳିବି କହିଲେ ନାଇଁ ଏରା ଏତେ ଯାମ୍ ଯେ ଛୋଟ ଛୁଆ ନେଇକି କୁଆଡେ ଯିବ୍ ଖାଲି ଟିକେ ଗୁପଚୁପ ମୋମୋ ଖାଇଦେଇକି ଆସିବା କଥା ଆଉ।
ହଁ ଆଉ ଛୁଟିରେ କୁଆଡେ ବୁଲାବୁଲି ହୁଁ ବୁଲାବୁଲି ମନ୍ଦିର କି କୁଆଡେ ଯ ବୁଲିବା ପାଇଁ ଯା ଯାଇଥିଲେ ନାଇଁ।
ନା ଯାଇ ଥିଲୁ ଅଁ ଯାଇଥିଲୁ ତ ଉଁ ଯିବୁ ବୋଲି ଗୋଟେ ଜାଗା କିନ୍ତୁ ସେଠି ଯାଇପାରିଲୁନି ଅଧାରୁ ଫେରିଆସି ଲୁ ମୋ ଛୁଆ ଏତେ କାନ୍ଦିଲା ଆମେ ଯାଇଥିଲୁ ଆକ୍ଚୋଲି କୋରାପୁଟ ଯିବୁ ବୋଲି।
ଓହୋ ଆଜ୍ଞା ହୁଁ।
କରିକି ଯାଇଥିଲୁ ଆଉ ବରହମପୁର ପାଖରୁ ଆମେ ଫେରି ଆସିଲୁ।
ଏ ମା। ଭାରି କଷ୍ ଉଁ ଯୋଉ ଜି ଏ ଝିଞ୍ଝଟ।
ପାଳପୁର ଗୋପାଳପୁର ଫା ଉଁ ରହିଲୁ ସେଦିନ ଗୋପାଳପୁର ବିଚ୍ ବୁଲିଲୁ। ଆଉ ଉଁ ତା ପରେ ତା ପରଦିନ ସଖାଳୁ ଭାବିଲି ସଖାଳୁ ଭୋରୁ ଉଠିକି ଯିବା।
ଆଜ୍ଞା।
ତାପରେ ଏ ଟାଏଡ କୁ ଛୁଆଙ୍କର କାନ୍ଦ ତା ପରେ ଭାବୁ ଏତେ ବାଟ ପୁଣି ଆଉ ଥରେ ଯିବୁ ଫୁଣି ରିଟର୍ଣ କରିବୁ ଛୁଆ କାନ୍ଦୁଚି। ଆଉ ସେଥିପାଇଁ ଥାଉ ନହେଲେ ଏଇଠୁ ବୁଲି ବୁଲାକି
ଅ ଏ ବଢିଆ ଆଉ। କେବେ ନହେଲେ ପୁଣି ବଡ ହଉ ନହେଲେ ଆଉ ପ୍ଲାନିଂ ସେବେ କେବେ କଲେ ହବ ଆଉ।
ତାପରେ ତା ପର ଦିନ ଆସେଇକି ତାରା ତାରିଣୀ ବୁଲିଲୁ।
ଆଜ୍ଞା।
ହଁ ବୁଲି ବୁଲାଇକି ଭୁବନେଶ୍ଵର ଆ ତା ବୁଲି ବୁଲାଇକି ସଞ୍ଜ ରାତି ସୁଦ୍ଧା ପଳେଇ ଆସିଲୁ।
ହଁ ହଁ ହଁ ଭଲ କଥା। ଯାହା ହଉ ବୁଲା ବୁଲି ତ କଲେ ଆଉ ସେତିକି ଯାହା ଯେତିକି ହବ ଆଉ କଣ କରାଯାଇ ପାରିବ।
ହଁ।
ଛୋଟ ଛୁଆ ସିଏ କଣ ଇ ହଁ ସିଏ କଣ ବୁଝିବେ ତ ଜାଣିନାହାନ୍ତି କିଛି ଉଁ।
ମୁଁ ସେଇଆ ଭାବିଲି ଆସିକି କହୁଥିନି ଆମେ ଭାବି ଚି ଚିନ୍ତିକି ଯାଇଥିଲେ ହେଇଥାନ୍ତା ଆମେ ବେକାରରେ ଖାଲିଟାରେ ଗଲେ।
ହୁଁ।
ପାଖ ଜାଗା ହେଲେ ଯାଇଥାନ୍ତେ ଛୋଟ ଟା ନା ସେଏ ଏ ବି ଗାଡିରେ ଏତେ ସମୟ ବସିଲା ବେଳକୁ ହଁ ପୁରା ଇଏ ହେଇଗଲା ହୁଁ ଏବେ ତ ଏଇ ଦଶ ମାସ ଚାଲୁଚି।
ଓହୋ ହୋ ପୁରା କୁନି ଟା ତାହାଲେ ଆଉ। ସେ ପୁରା ଆକାଚାଇ ହେଇଯାଉଥିବ ଅଣନିଃଶ୍ଵାସୀ ହେଇଯାଉଥିବ ସେ ଗାଡି। ଆଉ ତାକୁ ତ ସେଇ ଛୋଟ ଛୁଆଙ୍କୁ ଏତେ ସାଉଣ୍ଡ ମାଉଣ୍ଡ ବି ପସନ୍ଦ ନୁହଁ ସେ ଚିଡ୍ ଚିଡା ହେଇଯାଉଥିବେ।
ହଁ ଏମିତିରେ ବହୁତ ଚଗଲା ସିଏ ମୋ ପୁଅ ଘରେ ଛାଡି ଦବୁ ବହୁତ ଚଗଲା ଟାନେ ସେଟା ଟାନେ ମ-ମାନେ ଇଏ କ ଥୁବ କିନ୍ତୁ ବାହାରୁକୁ ନେଇଯିବୁ ସେ ପୁରା ସାଇଲେଣ୍ଟ ହେଇଯିବ ସାଇଲେଣ୍ଟ୍। ଅଲଗା ଲୋକ ଦେଖିନେ ପୁରା ସାଇଲେଣ୍ଟ୍ ଯଦି ତା ସହିତ କଥା କହିବୁ ଖେଳିବୁ ତାହେଲେ ସେ ଟିକେ ହସିବ କି କଥା କହିବ।
ଉଁ ହୁଁ ହୁଁ ହିଁ ହିଁ ହିଁ ଭଲ କଥା ଆଉ। ଯାହା ବୁଲା ବୁଲି କର ଥିଲୁ ତ ଆଉ ଯା ହଉ ଆଉ ଛୁଟି ତ ସରିଲା କଣ ଆଉ କରିବା। ସରିଲା ହ ଭାବି
ସବୁ ଅଛି।
ହୁଁ ହୁଁ ହିଁ ମୁଁ ଭାବିକି ଆସିଥିଲି ହଷ୍ଟେଲରୁୁ ଭାବିକି ଆସିଥିଲି ଛୁଟି ଟା ହେଇଯାଇଚି। ଏଇନା ପା ଦେଢ ମାସ ଘରେ ପୁରା ଏଞ୍ଜୟ କରିବି ଆଉ ଦେଖିଲା ବେଳୁ କିଛି ହେଇପାରିଲାନି ଏ ଯୋଉ ଖରା ଗରମ ନା କୁଆଡେ ଯାଇ ହେଲା ନା କିଛି କରିହେଲା। ତା ଯାଇ ତା ଆଗେରେ ଘରୁକୁ ଆସ ସିବାର ପନ୍ଦର ଦିନି ହେଇନି ନୋଟିସ୍ ଆସିଲା କି ଏକ୍ଜାମ ଅଛି ସବୁଠୁ ଦୁଃଖ।
ଓ ହୋ।
ଆଉ କଣ ମଣିଷ ବୁଲିବ କଣ ଆଉ ସେ ତ ପାଠ ପଢ଼ିଲେ ପଢି଼ବ।
ତମର ରଜରେ ତାହେନେ କୁଆଡେ଼ ବୁଲିବା ପାଇଁ ଆଇଚ?
ହଁ ରଜରେ ବୁଲିବା ପାଇଁ ଯାଇଥିଲି ଏପଟ ସାଇଡ ସବୁ ଅ‍ଁ ଆମ ପାଖ ଗାଁ ସବୁ ଯାଇଥିଲି।
ଆଁ ଦି ତିନି ଦିନ ଆ ଗୋଟେ ଫାଷ୍ଟ ଦିନ ଟା ବୋହୁତ ବର୍ଷା ହେଲା କୁଆଡ଼େ ବି ଯାଇନି।
ହଁ।
ଫାଷ୍ଟ ଦିନ ଖାଲି ଘରେ ରହିଲି ରାତି ସାରା ପୁରା ରାତି ସାରି ପୁରା ବର୍ଷା ହେଇଛି ହେଲା ତା ପରଦିନ ତାରି ଦିନ ସାରା ପୁରା ବୁଲିଛି ମୁଁ ଯାଇଥିଲି ଘଟ ଗାଁ ମ ଯୋଉ ମଝି ରଜ ରଜ ସଂକ୍ରାନ୍ତି ଦିନ। ମୁଁ ଯାଇଥିଲି ଘଟଗାଁ ଯାଇଥିଲି ଘଟଗାଁ ଗଲି ଟିକେ ଦର୍ଶ ସନ କରିକି ଆସିଲି ହେଇଗଲା ମାନେ ଓ ଭାଇ ପୁରା ଖରା ମ ସେ-ସେଦିନ ତ ପୁରା ଏତେ ଜୋରେ ଖରା ହେଇଛି। ମୁଁ ଗଲି ଜ ଗଲି ସକାଳ ନଅଟା ଦଶ ତା ପାଖାପାଖି ଗଲି ସକାଳୁ ଯାଇଥିଲେ ପୁରା ଭଲ ହେଇଥାନ୍ତା ମାନେ ଛଅଟା ସାତଟା ବେଳକୁ ଯାଇଥିଲେ ଭଲ ହେଇଥାନ୍ତା। ଦେଖିଲାଳୁ ମୁଁ ଲେଟ ରେ ଗଲି ମାନେ ଏଗା ଦଶଟା ଏଗାରଟା ବେଳକୁ ଗଲି ଆସିଲା ବେଳକୁ ଦିଟା ପୁରା ଖରାରେ ଗଲି ଖାରାରେ ଆଇଲି।
ହଁ ହଁ ହଁ।
ତାପରେ ଆସିକି ଟିକେ ରେଷ୍ଟ ନେଇଛି ଅ ଘନ୍ ଟେ କେତେ ରେଷ୍ଟ୍ ନେଇଛି ତାପରେ ମୋ ମାନେ ମୋ ଭାଇ ଜଣେ ହବ ସେ କହିଲା ଚାଲ ଯିବା ଆମେ ବୁଲିବା ପାଇଁ ସେପଟେ ହଁ ତାପରେ ମତେ ହଉ ଚାଲେ ତା ସହିତ ପୁଣି ତୁ ଯା ସିଆଡ଼େ ବୁଲୁ। ଏଟା ଯୋଉଁ ଗାଁ ପାଖ ପାଖ ବେଲ ବା ବେଲ ବାହାଳି। ଅଁ ଯୋଉ ଭଲ ଭଲ ସେପଟେ ରଜ ହୁଏ। ଫେମସ୍ ରଜ ଜାଣିଛନ୍ତି ତ ହଁ। ହଁ ସେଇପଟ ସାଇଡ୍ ସବୁ ହେରିକା ଯାଇଥିଲୁ ବେଲବାହାଳି ବାରିଗାଁ ବାଲିପାଳ ଏସବୁ। କେନ୍ଦ୍ରାପାଳ ସବୁ ଆଡ଼େ ବୁଲି ଆସିଛି।
ଆ ହ ହ ହ ହ।
ଆ ବୁଲି ବୁଲି ହାଲତ୍ ପୁରା ଖରାପ ହେଇଯାଇଛି ଆଉ।
ହଁ।
କଣ ଆଉ କରିବା। ଦି ଦିନ ସାରା ବୁଲିକି ଆଉ ମୁହଁ ପୁରା ବ ଇଏ ରଇ ହେଇଯାଇଛି।
ଅ ହ ଭାଇ ସହିତ ବୁଲୁଥିଲେ?
ଆଜ୍ଞା ହୁଁ।
ଅହ।
ଆ ଆଉ କଣ କରିବା। ତାପରେ ଘରେ ବି ଏପଟେ ହେ ପୂଜା ପାଇଁ ପୂଜା ଥିଲା ଗୋଟେ ଲାଷ୍ଟେ କି ଦିନ ପୂଜା କରୁଥିଲେ। ଆ ଏଇ ପାଖରେ ଆମର ଗୋଟେ ତାରିଣୀଙ୍କ ମନ୍ଦିର ଅଛି ଆ ସେଠି ପୂଜା ଥିଲା। ସେ ପୂଜା ସେ ତାଙ୍କର ପୂଜା ପାଇଁ ପଳେଇଲେ ମୁଁ କହିଲି ମୁଁ ଯିବିନି ମୁଁ ରଜ ବୁଲିବି। ତପାରେ ମୁଁ ମୋର ଯାଇକି ରଜ ବୁକୁଛି ଆଉ ଆମ ଗାଁରେ ବି ଭଲ କରି ଥିଲେ ଏଇଥର ଗାଁ ରେ ଭଲ କରିଥିଲେ ସେପଟେ ଜଳ ଶୁଆ ପରେ ବି ବୋହୁତ ଭଲ କରିଥିଲେ। ହୁଁ ହୁଁ ହୁଁ ଏଇ ତିନି ଏଇ ଚାରି ପାଞ୍ଚ ବର୍ଷ ହେଲା ହେଲା ପରେ ବୋହୁତ ଭଲ କରିଛନ୍ତି କିନ୍ତୁ ହୁଁ ବୋହୁତ ଭଲ କରିଛନ୍ତି ଭଲ ଲାଗୁ ଏଥର ତ ମୀନା ବଜାର ପକେଇଥିଲେ ତା କତିକି ତିନିଟା ଚାରିଟା ଦୋକାନ ପଡି଼ଥିଲା।
କୋଉଠି?
ସେଇଠି ଯେ ଯୋଉ ଆମ୍ପରରେ ପଡ଼ିଥିଲା ଚାରି ପାଁସ୍ ଟା ଦୋକାନ ପଡ଼ିଥିଲା।
ହଁ ଆମ୍ପର ରେ ପଡ଼େ ଏଇ ଗୁପଚୁପ୍ ଚାଠ୍ ହେରିକା ପଡ଼େ।
ହଁ ଗୁପଚୁପ ଚାଟ ପଡ଼ୁଥିଲା ଆଗରୁ ହଁ ଏଇଥର ପଡ଼ ଥିଲା ଯୋଉ କଣ ଟେଷ୍ଟନାରୀ ଜିନିଷ ପଡ଼ିଥିଲା। ଇୟରିଙ୍ଗ ମିୟରିଙ୍ଗ ବହୁତ ମିଳୁଥିଲା ଡବା ମବା ବା କିଛି ଛୁଆଙ୍କ ଖେଳନା ବୋହୁତ ମିଳୁଥିଲା ତିନି ଚାରିଟା ଦୋକାନ ପଡ଼ିଥିଲା। ଆଗ ଥ ଆର ବର୍ଷ ଅପେକ୍ଷା ଏଥର ବୋହୁତ ଭଲ କରିଥିଲେ।
ଅ ହ।
ହୁଁ
ମୁଁ ଆର ବର୍ଷ ତା ଆଗ ବର୍ଷ ଯାଇଥିଲି।
ଓହୋ ହ
ଆର ବର୍ଷ ତ ମୋର ମୋ ପୁଅ ହବାର ଥିଲା ନା। ଆଉ ଯାଇନି।